ହଁ ଆଜ୍ଞା ନମସ୍କାର। ମୋ ନାଁ ଅଲିସା ଦାସ। ଆପଣଙ୍କ ନା?
ମୋ ନା ବଂଶିତା ବେହେରା।
ଓହୋ ଆପଣକୁ ବର୍ତ୍ତମାନ ପାଇଁ କଣ ପଢୁଛନ୍ତି?
ବର୍ତ୍ତମାନ ମୁଁ ଏବେ ମୋର ହିନ୍ଦୀରେ ମାଷ୍ଟର୍ସ ଚାଲିଛି। ଆଉ ଏବେ ଗୋଟେ ବର୍ଷ କମ୍ପ୍ଲିଟ ମାନେ ସରିବାକୁ ବସିଲାଣି ଆଉ ଗୋଟେ ବର୍ଷ ଅଛି ସରିବାକୁ ଆଉ
ହ ବହୁତ ଭଲ ମୋର ଏବେ ଦ୍ଵାଦଶ ସରିଛି ଏବେ ହୋଟେଲ ମ୍ୟାନେଜମେଣ୍ଟ ପାଇଁ ଆଡମିସନ କରିଛି।
ଓ ହ ହୋଟେଲ ମ୍ୟାନେଜମେଣ୍ଟ ଆପଣ କୋଉଠି କରିବେ?
ଆ ଶିକ୍ଷା ଅନ ଅନୁସନ୍ଧାନ
ଆଚ୍ଛା ଆଛା ଭଲ କଥା।
ଆଜ୍ଞା।
ଆଉ ଆଉ ଆପଣଙ୍କୁ ଆଉ ଆପଣ ଦଶମ କୋଉଠି କଣ ପଢୁଥିଲେ?
ଦଶମରେ ମୁଁ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ପଢୁଥିଲି।
ଅ ହଁ। ଦଶମର ଆପଣ କଣ ଆରମ୍ଭରୁ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ପାଠ ପଢିଛନ୍ତି?
ଆଜ୍ଞା ଆମ ପୁରା ପ୍ରାରମ୍ଭ ଶ୍ରେଣୀ ରୁ ହିଁ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ପାଠ ପଢିଛି।
ଉଁ ହୁଁ ଭଲ କଥା ସରସ୍ଵତୀ ସ୍କୁଲ ତ ବହୁତ ଭଲ ସ୍କୁଲ। ଶୁଣିଛି ସମସ୍ତଙ୍କଠୁ।
ଆଜ୍ଞା।
ଆଉ ଦଶମରେ ଯୁ କଣ ତ କଁ ରଖୁଥିଲେ ଆପଣ ସାଂସ୍କ୍ରିଟ ନା ହିନ୍ଦୀ?
ଦଶମରେ ସାଂସ୍କ୍ରିଟ ରଖିଥିଲି।
ଆଚ୍ଛା କଁ ବେଶୀ ଭଲ ଲାଗେ ସାଂସ୍କ୍ରିଟ ନା ହିନ୍ଦୀ?
ହିନ୍ଦୀ ତ ମତେ ଭଲ ଲାଗୁଥିଲା ଯେ ପର୍ଯ୍ୟନ୍ତ ଥିଲା ଚୁଜ୍ କରିବାକୁ ନଥିଲା ମତେ ସାଂସ୍କ୍ରିଟ୍, ହିନ୍ଦୀ ଦିଟା କ ବହୁତ ଭଲ ଲା ଗେ। କିନ୍ତୁ ତାପରେ ଯୋଉଟା ଟେନ ଦଶମରେ ଏ ଚୁଜ୍ କଲି ଏଇଟା ବାଛିଲି କି ଏଇଟା ପଢିବି ବୋଲି ସେଇଟା ହିଁ ବହୁତ ହାର୍ଡ ଲାଗିଲା। ଏତେ ବି ହାର୍ଡ ନଥିଲା ଚଳିବ। ସାଂସ୍କ୍ରିଟ୍। ହିନ୍ଦୀଟା ତ ମୁଁ କେବେ ଦଶମରେ କି ଅଷ୍ଟମରେ ପଢିନି ତ ମୁଁ କହିପାରିବିନି।
ଆଚ୍ଛା ଆଚ୍ଛା। ହଁ ସମସ୍ତଙ୍କର ନିଜସ୍ୱ ଇଚ୍ଛା ଥାଏ।
ଆଜ୍ଞା।
ହଁ, ଆଉ ଆପଣଙ୍କ ସେପଟେ ବର୍ଷା ହଉଛି ଆଜି?
ହଁ ଆଜି ତ ପୁରା ସକାଳୁ ଲାଗି ରହିଛି ବର୍ଷା।
ହଁ ଆମର ବି ସେମିତି ବର୍ଷା ଲାଗି ରହିଛି, ଏବେ ଟିକେ ଛାଡିଛି ତ ଛାତ ଉପରେ ଆସିକି ବୁଲିଆ କଥା ଯାହା ଟିକେ ଆଉ।
ଆଜ୍ଞା। ମୁଁ ବି ଛାତ ଉପରେ ଏମତି ଟିକେ ବୁଲୁଛିି। ଏବେ ଟିକେ ଥଣ୍ଡା ଲାଗୁଚି ବର୍ଷାଟା ଛାଡିଚି।
ହଁ, ଆଉ ଦିପହରେ ଆପଣ କଁ ଖାଇଛନ୍ତି?
ଆଜି ଦିପହରେ ଯେହେତୁ ଆଜି ଗୁରୁବାର ତ ସବୁ ସାଧା ଖାଦ୍ୟ ହିଁ ମୁଁ ଖାଇଚି। ଭାତ, ଡାଲି, ଗୋଟା ଭେଣ୍ଡି, ଆଉ ବିନ୍ସ ଆଳୁ ଭଜା।
ଗୋଟା ଭେଣ୍ଡି ଆପଣ ଯୋଉ କହିଲେ ସେଇଟା କଣ ଟିକେ ବୁଝି ହେଲାନି।
ଆଁ ସେଟା କଞ୍ଚା ଭେଣ୍ଡି ଭିତରେ ଅଦା, ରସୁଣ ଆ ଯୋଉ ଛେ ଚା ଆଉ କଞ୍ଚାଲଙ୍କା, ଆ ଟିକେ ହଳଦୀ ପ କେଇକି ଛେଚା ହେଇକି ଆ କଞ୍ଚା ଭେଣ୍ଡି ଭିତରେ ତାର ମ ଝିରୁ କଟା ହେଇକି ସେ ମସଲା ଟା ଦିଆ ହୁଏ, ତାପରେ ତେଲରେ ଭଜା ହେଇକି ଖାଆନ୍ତି, ସେଟା ବହୁତ ଟେଷ୍ଟ ଲାଗେ।
ସେଇଟା ବନେଇବା ମାନେ ଟିକେ ଯାହେଲେ ବି ଟିକେ କଷ୍ଟଦାୟକ ହେଇଥିବ।
ନା ନା ସମୟ ଅ ଳ୍ପ। ନହେଲେ ଏଟା ବହୁତ ସହଜ ବନେଇବାକୁ।
ଅହୋ ଆପଣ ତ ନିହାତି ଶିଖିଥିବେ ସେଇଟା?
ଆଜ୍ଞା ଶିଖିଚି।
ମୁଁ କେବେବି ଜୀବନରେ ଏମିତି କେବେ ମାନେ ଏଇଟା କେବେ ଜାଣିନଥିଲି। ଆପଙ୍କଠୁ ଫାଷ୍ଟ ଟାଇମ୍ ଶୁଣିଲି। ଶୁଣିବାକୁ ବହୁତ ମାନେ ଭଲ ଲାଗିଲା ମାନେ, ସ୍ଵାଦ ବି ସେମିତି ଭଲ ହି ହେଇଥିବ।
ଆଜ୍ଞା ଏଇଟା ବହୁତ ସ୍ଵାଦ ସ୍ଵାଦିଷ୍ଟ ଲାଗେ ଆଉ ଏଥିରେ ଏମ ଏମତି ବାଇଗଣ ରେ ବି କରିପାରିବେ, ପୋଟଳରେ ବି କରିପାରିବେ, କଲରାରେ ବି କରିପାରିବେ।
ହଁ। ହଁ, ବାଇଗଣ, ପୋଟଳ, କ କଲରା କଥା ତ ମୁଁ ଜାଣିଛି କିନ୍ତୁ ଭେଣ୍ଡି କଥା ପ୍ରଥମଥର ପାଇଁ ମୁଁ ଶୁଣିଲି
ଆମ ଘରେ ଆ ମତେ ଏମତି କଲରାରେ କଲେ ମୁଁ ଖାଇନି ଏତେ କିନ୍ତୁ ପୋଟଳ, ବାଇଗଣ, ଭେଣ୍ଡି ରେ କଲେ ମୁଁ ବହୁତ ଖାଏ ଭେ ଖାସ କରିକି ତ ଭେଣ୍ଡିରେ କଲେ ମୁଁ ଅଧିକ ଖାଏ।
ହଁ। ବହୁତ ଭଲ କଥା ତାହେଲେ। ଆଉ ବର୍ଷା ପାଗରେ ଆଉ କଣ କଣ ଖାଇବାକୁ ଭଲ ଲାଗେ?
ବର୍ଷା ପାଗରେ ତ ଗରମ ଚା ପିଇବାକୁ ଭଲ ଲାଗେ। ନହେଲେ ଆଉ ଗରମ ଜିଲାପି ମଧ୍ୟ ଖାଇବାକୁ ଭଲ ଲାଗେ। ଆଉ ଆଜ୍ଞା ଆଉ ରହିଲା ଆମର ଗରମ ଗରମ ଷ୍ଟିମ ମୋମୋସ ଖାଇବାକୁ ବି ବହୁତ ଭଲ ଲାଗେ।
ଆଉ ଚା ବେଶୀ ଭଲ ଲାଗେ ନା କଫି ବେଶୀ ଭଲ ଲାଗେ?
ଚା
ଚା ଭଲ ଆଉ ଯେ କଣତ ମିଠା ଭିତରୁ କଣ ଜିଲାପି ବେଶୀ ପସନ୍ଦ ନା ଆଉ କିଛି ପସନ୍ଦ?
ମିଠା ଭିତରୁ ତ ଜାଣିନି ମତେ କଣ ଅଧିକ ପସନ୍ଦ ଭଲ ଜାଗାାରୁ ଯଦି ଗୋଲାପଜାମୁନ ଆଣିଥିବେ କି ରସଗୋଲା ଆଣିଥିବେ ଦେନ ଭଲ ଲାଗିବ।
ହୁଁ ତଥାପି ହଁ ହଁ ତଥାପି ପାହାଡ ରୋଷେଇ କଲେ ମାନେ ଏକାଥରିକେ ଆପଣ କେତେଟା ଖାଇପାରିବେ?
ଆ ଏକାଥରେ ତିନି ଚାରିଟା ଖାଇଦେବି ଅଧିକ ଖାଇପାରିବିନି
ଆଚ୍ଛା ଆଚ୍ଛା ବୁଝିଲି ବୁଝିଲି
ଜିଲାପି କେତେଟା ଖାଇ ପାରିବେ?
ଜିଲାପି ସେମିତି ତିନି ଚାରିଟା ଖାଇଦେବି
ହୁଁ ହୁଁ ହୁଁ। ଆଉ ଷ୍ଟିମ୍ ମୋମୋସରେ କଁ ମାନେ କଁ ଷ୍ଟିମ୍ କୋଉ ଭଲଲାଗେ ପନିରରେ ନା ସାଧା ନା ଚିକ କେନ
ଆ ମତେ ତ ଅଧିକାଂଶ ମତେ ଚିକେନ ଷ୍ଟିମ୍ ମୋମୋଜ ହିଁ ଭଲ ଲାଗେ କିନ୍ତୁ ଆମର ଏଇ ଘର ପାଖରେ ଗୋଟେ ପାର୍କ ଅଛି ମନ୍ଦିର ଅଛି ତ ତା ପାଖରେ ମଧ୍ୟ ମଧ୍ୟ ଗୋଟେ ସାଧା ରେ ମିଳେ ମମୋଜ ତ ତାଙ୍କର ପନିର ନିର ମୋମୋଜ ବି ବହୁତ ଟେଷ୍ଟ ବହୁ ସ୍ଵାଦିଷ୍ଟ ତାଙ୍କର ପନିର ମୋମୋଜ
ଆଚ୍ଛା।
ଆଜ୍ଞା।
ଅ ହ ପନିରମୋମ ବେ ସରି ମାନେ ପନିର କହୁଚି ଆଉ ଷ୍ଟିମ ମୋମୋ ବେଶୀ ଭଲ ଲାଗେ ନା ଯଉ ଛ ଣା ମୋମ ବେଶୀ ଭଲ ଲାଗେ ପାଟିକୁ?
ଛଣା ତ ଏତେ ଭଲ ଲାଗେନି ତନ୍ଦୁର ମୋମୋଜ କିନ୍ତୁ ଆଉ ମୋମ୍ ଭଲ ଲାଗେ ବହୁତ ପସନ୍ଦ।
ଭଲ ଆଉ। ଭଲ ସ୍ଵାଦରେ ଆପଣଙ୍କର ଅଛି ବୋଲି ଆପଣ ହୋଟେଲ ମ୍ୟାନେଜମଣ୍ଟ ନେଲେ ବୋଧ ଆଉ। ହ
ସେମତି କିଛି ନାହିଁ ହୋଟେଲ ମାନେଜମେଣ୍ଟରେ ଆ ଥିଓରିରୁ ଅଧିକ ପ୍ରାକ୍ଟିକାଲ ଜିନିଷ ଅଧିକ ଥାଏ ଆଉ ମତେ ଟିକେ ଏମ ଟି ଘର କାମ ଉପରେ ବି ମୋର ଟିକେ ଇଣ୍ଟରେଷ୍ଟ ଅଛି ମତେ ଭଲ ଲାଗେ କରିବା ପାଇଁ। ତ ସେଥିପାଇଁ କି ମୁଁ ଏଇଟା ଚୁଜ କଲି।
ରୋଷେଇ ଉପୁରେ ଆପଣ ଅଧିକ ବୁତ ଜଣି ଜାଣିପାରିବେ ନିହାତି ଆଉ ମୋ ସାଙ୍ଗ ବି ଜଣେ ଅ ମୋରି ମାନେ ବୟସର ସିଏ ସୋହାରେ ହୋଟେଲ ମାନେଜମେଣ୍ଟ କରିଥିଲେ। ସି ଏବେ ହାଇଦ୍ରାବାଦ ର ଗୋଧେ ନିହାତି ଗୋଟେ ଫାଇଭ ଷ୍ଟାର ହୋଟେଲରେ ସିଏ ସେ ସେଇଠି ଅଛନ୍ତି ମୁଁ ଦେଖେ ତାଙ୍କୁ।
ଓହୋ ତ ବହୁତ ଭଲ କଥା।
ହଁ। ହୋଟେଲ ମାନେଜମେଣ୍ଟ କଲେ ବହୁ ଭଲ ସେ ବହୁ ଜଲଦି ସ୍କୋପ ଅଛି ସେଥିରେ ଆପଣ ଉଠିପାରିବ ଉପରକୁ ଭଲ ରୋଷେଇ ଶିଖି ଖିଥିଲେ ଭଲ ଭଲ ହୋଟେଲରେ ଆପଣଙ୍କ ଭଲ ସ୍କୋପ ସବୁ ଥାଏ।
ଆଜ୍ଞା।
ଆଉ ସବୁ କଣ କରିବା ଭଲ ଲାଗେ ଆପଣଙ୍କୁ ବୁଲାବୁଲି କରିବାକୁ କଣ କଣ ଭଲ ଲାଗେ?
ହଁ, ମତେ ଏ ଏମତି ଖାଲି ସମୟରେ ବସିଥିଲେ ସାଙ୍ଗ ମାନଙ୍କୁ ସବୁ ବୁଲିବାକୁ ଭଲ ଲାଗେ। ଆଉ ନହେଲେ ନୃତ୍ୟ କରିବାକୁ ଭଲ ଲାଗେ, ଆଉ ଏମିତି କେତେବେଳେ ଇଚ୍ଛା ହେଲେ ଘର ସଫା କରିବାକୁ ଭଲ ଲାଗେ କାମ କରିବାକୁ ଭଲ ଲାଗେ।
ହୁଁ ହୁଁ ନୃତ୍ୟରେ ଆପ ଆପଣ କଣ ଶିଖିଛନ୍ତି ନା?
ନାଇ ଶି କିି ମୁଁ ତୃତୀୟ ତୃତୀୟ ନା ଦ୍ଵିତୀୟ କ୍ଲାସ ଯାଏ ଶ୍ରେଣୀ ଯାଏ ହିଁ ମୁଁ ଶିଖୁଥିଲି ଓଡିଶୀ ନାଚ ଶିଖୁଥିଲି ତା ପରଠୁ ମୁଁ ବନ୍ଦ କରିଦେଇ ଥିଲି ତାପଠୁ ମୁଁ ଆଉ ନୃତ୍ୟ ଶିଖେନି ମୁଁ କୋଉଠି ଶିଖୁନାହିଁ?
ଆଚ୍ଛା ଆଚ୍ଛା। ଆପଣ ଯୋଉ ଖାଲି ସମୟରେ ଯୋଉ ନୃତ ନୃତ୍ୟ କରନ୍ତି କଣ ଓଡିଶୀ ନା ଏମିତି କିଛି ଅଲଗା ବି?
ତ କରେନି ଓଡିଶୀ ର ଜ୍ଞାନ ମୋ ପାଖରେ ଆଉ ନାହିଁ ସବୁ ପଳେଇଲାଣିି। ତ ଏବେ ଖାଲି ଏମିତି ଚଳଚିତ୍ରରେ ଯୋଉ ସଙ୍ଗୀତ ଆସୁଛି ସେଇ ଗୀତରେ ମୁଁ ନୃତ୍ୟ କରେ।
ଓହୋ! ଭଲ କଥା ହୁଁ ହୁଁ।
ଧନ୍ୟବାଦ।
ଆଉ ସବୁ କଣ ଆପଣଙ୍କୁ କୋଉ କୋଉ ଦର୍ଶନୀୟ ସ୍ଥାନ ସବୁ ଆପଣ ଓଡିଶା ଭିତରେ ଗଲେଣି ବୁଲିବା ପାଇଁ?
ଓଡିଶା ଭିତରେ ଦର୍ଶନୀୟ ସ୍ଥାନ ତ ଆମର ଅ ଶ୍ରୀମନ୍ଦିର ପୁରୀ ଯାଇଛି। ଆଉ ଆମର ଏଠି ଭୁବନେଶ୍ଵରରେ ଯୋଉ ମନ୍ଦିର ଅଛି ଲିଙ୍ଗରାଜ ମନ୍ଦିର। ଆଉ ଗୁପ୍ତେଶ୍ଵର ମନ୍ଦିର ମଧ୍ୟ ଯାଇଛି। ଆଉ ଏଇ ଭୁବନେଶ୍ଵରରେ ରାମେଶ୍ଵର ମନ୍ଦିର। ଅଛି ଲିଙ୍ଗରାଜ ମନ୍ଦିର ପାଖାପାଖି। ଅଧିକ ପାଖ ନା ସେଠିକି ମଧ୍ୟ ଯାଇଛି ଭ୍ରମଣ କରିବାକୁ। ଆଜ୍ଞା। ଆପଣଙ୍କୁ କୁଆଡେ ଯିବା ବୁଲିବାକୁ ଭଲ ଲାଗେ?
ମତେ ତ ବେଶୀ ମାନେ ଯେମିତି କିି ଅ ଟିକେ ବାହାଡିଆ ଜାଗା ହେଇଥିବ। ବ ଆଉ ନହେଲେ ଝରଣା ଜାଗା, ନହେଲେ ସମୁଦ୍ର କୂଳ ପାଖରେ ଟିକେ ବସ କୁ ଭଲ ଲାଗେ ଏଇ ସବୁ ଆଉ।
ଆପଣଙ୍କୁ ପାଣି ଜାଗା ବହୁତ ଭଲ ଲାଗେ ଯିବା ପାଇଁ।
ପାଣି ଜାଗା ଭଲ ଲାଗେ କିନ୍ତୁ ଦେଖିକି ଦେଖିବା ପାଇଁ ଭଲ ଲାଗେ ମତେ ପାଣିକୁ ଯିବାକୁ ପସନ୍ଦ ଏତେ ନୁହଁ। ହୁଁ ମୁଁ ମୁଁ ସମୁଦ୍ର ବି ଯାଇଛି ଯେତେଥର ମୁଁ ପାଣିକୁ କେବେ ବି ଯାଏନି। ମୁଁ ପସନ୍ଦ ହିଁ ନୁହେଁ ଆଉ ମତେ ଆଉ। ଟିକେ ସମୁଦ୍ର ଦେଖିଲେ ଟିକେ ମୁଣ୍ଡ ବୁଲାଏ ଆଉ।
ଆଚ୍ଛା ହଁ, ସମୁଦ୍ର କୂଳରେ ବସିଲେ ତ କେତେ ଶାନ୍ତି ନ୍ତି ଲାଗେ।
ହଁ। କାଲି ହିଁ ଯାଇଥିଲି ଗୋଟେ ଜାଗାକୁ ସେଇଠି ସେମିତି ଅ ମାନେ ଝରଣା ପାଣି ବୋହିକି ଆସିକି ଲାଗୁଥିବ। ଆପଣ ଶୁଣିଥିବେ ତ କଟକର ନରାଜ।
ଆଜ୍ଞା ଆଜ୍ଞା ବହୁତ ଶୁଣିଛି।
ସେଇଠିକି ଯାଇଥିଲି। ଦେଖିବାକୁ ମାନେ ଖାସ୍ ଏତେ ନଥିଲା କିନ୍ତୁ ଚଳିବ ଆଉ ଅଳ୍ପ ଝରଣା ପାଣି ଝରିକି ଆସୁଥିବ। କିନ୍ତୁ ସେ ପାଣିକୁ ଏତେ ଯିବାଟା ଏତେ ଭଲ ଲାଗିବନି, ଆଉ କାରଣ ଆଉ ଗୋଟେ ପଟରୁ ନାଳ ପାଣି ବି ସେ ପୁଟୁ ଆସୁଥିବ ଏପଟୁ ଝରଣା ପାଣି ବି ଦଶୁଥିବ।
ଆଜ୍ଞା ଆଜ୍ଞା ସେଇଠି ଖାଲି ବସିକି ଟିକେ ଏମିତି ବସିବ ସାଙ୍ଗମାନାନଙ୍କ ସହ କଥାବାର୍ତ୍ତା କରିବା ପାଇଁ ସେ ଜାଗା ବହୁତ ଭଲ।
ହଁ ହଉ ଠିକ ଅଛି ଏବେ ସମୟ ହେଇଗଲାଣି ମୁଁ ରଖୁଛି?
ଆଜ୍ଞା ଆଜ୍ଞା ନମସ୍କାର।